ହ୍ୟାଲୋ! ହଁ କୁହ।
କଣ କରୁଛ?
ଏମିତି ବସଛି ତମେ?
ହୁଁ, ମୁଁ ବି ଏମତି ବସିଚି ଆଉ।
ହଁ।
ତ, ଚାଲ ଆମେ ଆମ ଟପିକ଼ ଆରମ୍ଭ କରିବା।
ହଁ।
ତ, ଆଜିର ଟପିକ ହଉଛି। ଆମ ଓଡିଶାର ବିଭିନ୍ନ ପର୍ବପର୍ବାଣି ବିଷୟରେ। ତ ଜାଣିଥିବ ଆମ ଓଡିଶାର ହଉଛି, ବାର ମାସରେ ତେର ପର୍ବ। ସବୁ ପର୍ବର କିଛି ନା କିଛି ମହତ୍ଵ ରହିଛି। ଆଉ-ଉ ସବୁ ପା ପର୍ବ ପାଳନ କରିବା ଦ୍ଵାରା ଆମର କିଛି କିଛି ପାରମ୍ପରିକ ସଂସ୍ ଆ ଏବଂ ବହୁତ କିଛି କଥା କୁ ଆଧାର କରି ସେଗୁଡିକ ଆମେ ପାଳନ କରୁ ଯେମିତି କିି ଆମେ ଦଶହରା ପାଳନ କରୁ। ଦଶହରା ଦିନ ଦଶହରା ବା ବିଜୟ ଦଶମୀ ଯଉଦିନ ମା ଦୁର୍ଗା ମହିଷାସୁର ନାମକ ଏକ ଅସୁରର ବଧ କରିଥିଲେ। ଆ ତ ଏହି ଦିନକୁ ଚିର ସ୍ମରଣୀୟ କରିବା ପାଇଁ ଆ କୁ ବିଜୟ ଦଶମୀ ବା ଦଶହରା ଭାବରେ ପାଳନ କରୁ ଆଉ ଗାଁ ମାନଙ୍କ କରେ ବା ବା ଭଣଙ୍କରେ ଅ ଦୁର୍ଗା ମାତାଙ୍କର ବଡ ବଡ ମୂର୍ତ୍ତି ବସାଯାଏ ଏବଂ ମେଢ କରାଯାଏ ଦଶହରା ବୁଲିବାକୁ ବି ଯାଆନ୍ତି ଲୋକମାନେ ବାକି ଏହାର ତ ଏମିତି କିଛି କିଛି ମହତ୍ଵ ରହିଛି ଆଉ ଆମର ହଉଛି ଦୀପାବଳି ଦୀପାବଳି ଗୋଟେ କୁହାଯାଏ ଆମର ଆଲୋକର ପର୍ବ ଏହି ଦିନ ଅ ଅ ଅଯୋଧ୍ୟାର ରାଜା ରାମ ଚନ୍ଦ୍ର ସ ବନବାସ ସାରି ଅଯୋଧ୍ୟାକୁ ଫେରିଥିଲେ ତ ଏହି ଖୁସିକୁ ଅ ପାଳନ କରିବାକୁ ଯାଇ ଅଯୋଧ୍ୟାର ଘରେ ଘରେ ଅଯୋଧ୍ୟାର ଏକ ଅ ଅଧିବାସୀ ଉ ଯେହେତୁ ତାଙ୍କର ପ୍ରିୟ ରାଜା ରାମଚନ୍ଦ୍ର ଏତେ ବର୍ଷ ଦୁଃଖ ପାହାଡକୁ ଟଳାଇ ବା ଦୁଃଖ କୁ ସମ୍ପୂର୍ଣ୍ଣ କରି ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସେମାନଙ୍କ ପ୍ରଜା ମାନେ ଅଯୋଧ୍ୟା ଭାସି ଅତ୍ୟନ୍ତ ଖୁସିରେ ଘରେ ଘରେ ଦୀପ ଯାଇଥିଲେ। ସେପରି କିଛି ବିଶେଷ ଉଁ ପର୍ବଣାସ ଯେହେତୁ ରାମଚନ୍ଦ୍ର ନିଜ ଅଯୋଧ୍ୟା କୁ ଫେରୁଛନ୍ତି ତ ସମସ୍ତେ ଖୁସି ଥିଲେ ତ ସେହି ହୁଁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କୁ ମନେ ରଖିବା ପାଇଁ ଅ ଦୀପାବଳି ଭାବରେ ପାଳନ କରାଯାଏ ସେଦିନ ମଧ୍ୟ ସିଏ ରାବଣ କୁ ବଧ କରିଥିଲେ ଆଉ କେତେକ ଜାଗାରେ ଲଙ୍କା ପୋଡି ମାନେ ରାବଣ ର ଯୋଉ ରାବଣ ବଧ ଆଉ ଏମିତି ଲଙ୍କା ପୋଡି ନା କଣ ଏମିତି କିଛି ହେଇଥାଏ ଯୋଉ ଆ ଆଉ ଅର୍ ଆମର ଦୀପାବଳି ପୂର୍ବରୁ ଗୋଟେ ମହଳା ଶ୍ରାଦ୍ଧ ଆସେ ସେଇ ଶ୍ରାଦ୍ଧରେ ଆମର ପୂର୍ବ ପୁରୁଷ ମାନଙ୍କୁ ଅ ଡକା ଯାଇଥାଏ
ସମସ୍ତଙ୍କୁ ଶ୍ରାଦ୍ଧ ଦିଆଯାଏ।
ହଁ ସେଇ ଶ୍ରାଦ୍ଧ ରେ ସେମାନଙ୍କୁ ଶ୍ରାଦ୍ଧ ପକାଇ ଶ୍ରାଦ୍ଧ ଦିଆଯାଇ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ। ସେମାନେ ମହାଳୟା ଶ୍ରାଦ ଠାରୁ ଆ ଦୀପାବଳି ପର୍ଯ୍ୟନ୍ତ ଆମ ଗୃହରେ ରହନ୍ତି ଆମ ପୂର୍ବ ପୁରୁଷ ମାନେ ଆଉ ଏବଂ ଦୀପାବଳି ଦିନ ଗଙ୍ଗା ଜଳ ବଡ ବଡିଆାଇଛି ଯାଏ ଏମିତି କିଛି ନାମ ପୁରାଣ ଜପ କରି ବା ମନ୍ତ୍ର ଜପ କରି ସେମାନଙ୍କୁ ପୁଣି ଥରେ ନିଜ ସ୍ଥାନକୁ ବା ସ୍ଵର୍ଗକୁ ଫେରିଯିବା ପାଇଁ ଆମେ ଅନୁରୋଧ କରିଥାଉ ଆଉ ଦୀପାବଳି ତ ଅ ପିଲାମାନଙ୍କ ପାଇଁ ବହୁତ ଖୁସିର ପର୍ବ ଯେହେତୁ ଦୀପାବଳିରେ ଆ ସେମାନେ ବାଣ ଫୁଟାନ୍ତି ଆଉ ନୂଆ ପୋଷାକ ମଧ୍ୟ ହେଇଥାଏ। ଆଉ ଦୀପାବଳି ରେ ଏ ମାନେ ମୁଁ ଥରେ କହିବାକୁ ଗଲେ ଦୀପାବଳି ର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତଙ୍କ ଜୀବନର ଅନ୍ଧ କାର କୁ ଦୂରାଇ ଆଲୋକରେ ପର୍ ପୂଣ୍ଣ କରିବା ଆଉ ବାକି ହୋଳି ହୋଲି ହଉଛି ଆମର ଏକ ପାରମ୍ପରିକ ଆଉ ପ୍ରେମର ପର୍ବ ଆ ଓ କୁହାଯାଏ। ଆମ ଯୁଗ ଯୁଗରୁ ଆମର ପୁରୁଣା ପାରମ୍ପରିକ କଥା ଅଛି ହୋଲି ହଉଛି ପ୍ରେମର ରଙ୍ଗ ଏବଂ ଅ ଅବିରର ର ଅବିରର ଖେଳ ସେଦିନ ସମସ୍ତେ ହୋଲି ବା ଅବିରରେ ଖେଳିଥାନ୍ତି। ଅ ରାଧା କୃଷ୍ଣ ମଧ୍ୟ ଏଇ ଖେ ମାନେ ଅ ହୋଲି ଖେଳିଥାନ୍ତି ରାଧା କୃିଷ୍ଣଙ୍କର ଏମିତି କିଛି ପୂଜାକୁ ନେଇ ହୋଲି ଉତ୍ସବ ପାଳନ କରାଯାଏ। ଆର ରହିଲା ଦୋଳ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମା ବି ଏ ଗାଁ ମାନଙ୍କରେ ପାଳନ କରାଯାଏ। ଆଉ ଆମର ଗଣେଶ ପୂଜା ଆଗ୍ ଗଣେଶ ଚତୁର୍ଥୀ ଯାହାକୁ କୁହାଯାଏ ଉଁ ଗଣେଶ ହଉଛନ୍ତି ଆମର ପ୍ରଥମ ପୂଜ୍ୟ ଦେବତା ମାନଙ୍କର ପ୍ରଥମ ଯେ କୌଣସି ଶୁଭ କାର୍ଯ୍ୟ ବିବାହ ଆମର ଗୃହ ନିର୍ମାଣ ବା ଗୃହ ପ୍ରତି ତିଷ୍ଟା କୌଣସି ନା କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଆମେ ଗଣେଶଙ୍କୁ ସ୍ମରଣ କରିଥାଉ। ଯେହେତୁ ସିଏ ହଉଛନ୍ତି ପ୍ରଥମ ପୁଜ୍ୟ ଶ୍ରୀ ଗଣେଶ ଏବଂ ବିଘ୍ନ ହତା ପୁରୀଯାତା। ସେ ତମେ ଯେକୌଣସି କାର୍ ଯୋଉ ଗଣେଶଙ୍କର ଆହ୍ୱାନ କରିବା ଦ୍ଵାରା କାମରେ ଆସୁଥିବା ବିଭିନ୍ନ ପ୍ରକାରର ଅସୁବିଧା ବା ଦୁର୍ଘଟଣା। ଟଳି ଯିବାର ବିଶ୍ଵାସ କରାଯାଏ। ଏବଂ ତୁମେ ଯଦି କୌଣସି ବି କାର୍ଯ୍ୟ ପୂର୍ବରୁ ଯଦି ଆ ପ୍ରଥମ ପୂଜ୍ୟ ଶ୍ରୀ ଗଣେଶ କୁ ଆ ପୂଜା ନକରି କୌଣସି କାମ ଆରମ୍ଭ କରୁଛ ତ କିଛି ବିଘ୍ନ ଘଟିବାର ଆସ୍‌ ଶଙ୍କର ହେଇଥାଏ। ତ ତାଙ୍କର ପୂଜା ଖୁବ୍ ଧୁମ୍ ଧାମ୍ ରେ ପାଳନ କରାଯାଏ ଗାଁ ରେ ହଉ କୋଚିଂ ରେ ହଉ ଟିଉସନରେ ହଉ ସ୍କୁଲ ରେ ହଉ ଯେହେତୁ ସେ ଆମକୁ ବିଦ୍ୟା ଦେଇଥାନ୍ତି। ଆମ ଗାଁ ରେ ବହୁତୁ ଅଧିକ ମାନେ ବହୁତୁ ଧୁମ୍ ଧାମ୍ ରେ ଏହି ଗଣେଶ ପୂଜା ପାଳନ କରନ୍ତି ଗଣେଶ ଶଙ୍କର ଆମ ଗାଁ ରେ ବହୁତ ମହାରଣା ଲୋକ ରହନ୍ତି ମହାରଣା ମାନେ ଯେହେତ୍ କି ମୂର୍ତ୍ତି କାର୍ଯ୍ୟ ରେ ବହୁତ ପାରଙ୍ଗମ ସେମାନେ ଯେ ଉଜର ମୂର୍ତ୍ତି ତିଆରି କରନ୍ତି। ଆମର ବହୁତ ବଡ ଲମ୍ବା ଗାଁ। ବଡ ଗାଁ ବହୁତ ପାଆଁଶହ ରୁ ହଜାର ଅଧିବାସୀ ବାସ କରନ୍ତି ତ ପ୍ରତ୍ୟେକ ସାହିରେ ଗୋଟେ ଗୋଟେ ମୂର୍ତ୍ତି ବସାଯାଏ ତା ସହିତ ହ ଡେକୋରେସନ କରାଯାଏ ମେଢ ବସାଯାଏ ପ୍ରତି ସାହିରେ ବାଦ ବିବାଦ କରି ମେଢ ଆଉ ଡେକୋରେସନ କରନ୍ତି ସନ୍ଧ୍ୟାରେ ଆ ଭୋଗ ମାନେ ଗଣେଶଙ୍କର ମୂର୍ତ୍ତି ବସେ ତାପରେ ହୋମ ହୁଏ ଗଣେଶଙ୍କର ଆ ଖି ଖୋଲ ଯାଏ ତାପରେ ଭୋଗ ହିସାବରେ ଗଣେଶଙ୍କର ଅତି ପ୍ରିୟ ଲଡୁ ରଖାଯାଇଥାଏ। ଭୋଗ୍ ମାନେ ପୂଜା ସରିବା ପରେ ସମସ୍ତଙ୍କୁ ଚୁଡ଼ା ଘଂସା ଭୋଗ ଦିଆଯାଇଥାଏ। ଆଳତି ହୋଇଥାଏ ତାପରେ ସନ୍ଧ୍ୟାରେ ଗାଁ ତରଫରୁ ବା ସାହି ତରଫରୁ ଉଁ କେହି କେହି ଖେଚୁଡ଼ି କେହି ଚୁଡ଼ା ଘସା କେହି ରସଗୋଲା କେହି ବୁନ୍ଦି ଏମିତି ପ୍ରସାଦ ଭାବରେ ଦାନ କରିଥାନ୍ତି ଏବଂ ଯେତେ ଦିନ ରଖିବା କଥା ଦୁଇ ଦିନ ତିନି ଦିନ ଚାରି ଦିନ ଏମିତି ଗଣେଶଙ୍କ ମୂ ତି ବସା ଯାଇ ଅ ବିସର୍ଜନ କରାଯାଏ। ଏବଂ ବିସର୍ଜନ ଯେତିକି ଖୁସି ଦେଇଥାଏ ସେତିକି ଦୁଃଖ ମଧ୍ୟ ଦେଇଥାଏ ଯେହେତୁ ବାବାଙ୍କୁ ଆମେ ବିସର୍ଜନ କରିଦେବା। ତ ଗାଁ ରେ ଡ଼ିଜେ ଆସେ ବଳ ଡ଼ିଜେ ଆସେ। ଉଁ ଗାଁ ର ପୁରୁଷ ପୁଅ ମାନେ ଡ଼ି ଜେ ରେ ଗାଁ ରେ ନାଚି ନାଚି ଗଣେଶଙ୍କ ମୂର୍ତ୍ତି କୁ ନେଇକି ଆମର ପୋଖରୀ ଅଛି ଗାଁରେ ବଡ଼ ପୋଖରୀ ମଝିରେ ଗାଁ ପୋଖରୀର ମଝିରେ ନେଇକି ବାବାଙ୍କୁ ବିସର୍ଜନ କରନ୍ତି ଏବଂ ବିସର୍ଜନ କରିବା ସମୟରେ ବାବାଙ୍କୁ ଏହା ପ୍ରା ଥନା କରନ୍ତି କି ଯଦି ଆମର କୌଣସି ପ୍ରକାରର ପୂଜାରେ ତ୍ରୁଟି ରହିଛି ତ ଆମକୁ କ୍ଷମା କରିବେ। ଏବଂ ପୁଣି ଥରେ ଆର ବର୍ଷକୁ ଆମ ଗ୍ରାମକୁ ଫେରିବେ। ଏମିତି ଶୁଭ ମନାସୀ ଆ ବାବାଙ୍କୁ ବିସର୍ଜନ କରି ଆସନ୍ତି।
ହୁଁ।
ଆ ତାପରେ ଆମର ରହିଲା ଜନ୍ମାଷ୍ଟମୀ। ଜନ୍ମାଷ୍ଟମୀ। ହୁଁ ଆଉ କଣ ଙ୍କ ପର୍ବ ରହିଲା କୁହ।
ଆମର ମାଣବସା ଗୁରୁବାର ରହିଚି ଆଉ ଜହ୍ନି ଓ ଷା ଆ ର ଆଉ ଖୁଦୁରୁକୁଣୀ ଓଷା ଏଇଗୁଡ଼ିକ ଏମିତି କିଛି ରହିଛି ଗୁରୁବାର ତ ଜାଣିଚ ମାମ ମା ମାନେ କରନ୍ତି।
ହୁଁ।
ଆଉ ଆମର ମା ମାନେ ଯାହା କରନ୍ତି ଆଉ ଆମର ହେଲା ଗହ୍ମା ପୂର୍ଣ୍ଣିମା ଯାହା ରାକ୍ଷୀ ପୂର୍ଣ୍ଣିମା ବୋଲି ପାଳନ କରେ। ଆଉ ଆମର ଉଁ ଜାଣିିଚ ତ ଗହ୍ମାପୂର୍ଣ୍ଣିମା ଆମ ଭାଇ ଭଉଣୀ ମାନେ ପାଳନ କରନ୍ତି ଥାଏ ରାକ୍ଷୀ ପୂର୍ଣ୍ଣମା କହିଲେ ମାନେ ବ୍ର ପ୍ରଥମେ ଆମେ ଥାଳିରେ ରାକ୍ଷୀ ଦୀପ ଙ୍କୁଙ୍କୁମ ଚନ୍ଦନ ଅଉଅ ଅଖଦ ଯାହା ଚାଉଳ ବରକୋଳି ପତ୍ର ଏଗୁଡ଼ା ସବୁ ଆବାଗେ ଫୁଲ ମିଠା ରଖାଯାଏ ତାପରେ ଭାଇଙ୍କୁ ପୂର୍ବ କିମ୍ବା ଉତ୍ତର ଦିର୍ଗକୁ ମୁହଁ କରି ବସାଯାଏ ତାପରେ ଭଉଣୀ ଭାଇଙ୍କ କପାଳେରେ କୁଙ୍କୁମ ଆଉ ଚନ୍ଦନ ତିଳକ ଲଗେଇକି ତାକୁ ଅ ମାନେ ଯୋଉ ଚାଉଳ ଆଉ ବରକୋଳି ପତ୍ର ଥିବା ସେଇଥିରେ ବନ୍ଦାଣ କରାଯାଏ ବା ଛିଞ୍ଚାାଯାଏ। ଦୀପ ଲଗେଇକି ଭାଇଙ୍କୁ ଆରତି କରାଯାଏ ଦୀପ ହୋଉ କିି ଆମର ର ଆଳତି ହୋଉ ସେଥିରେ ଆଳତି କରାଯାଏ। ତା ପରେ ଭାଇଙ୍କ ଡ଼ାହାଣ ହାତରେ କଳେଇରେ ରାକ୍ଷୀ ବନ୍ଧା ବା ବନ୍ଧାଯାଏ।
ହୁଁ।
ଭାଇଙ୍କୁ ମିଠା ଖୁଆଇ ତାଙ୍କର ସୁସ୍ଥ ସୁସ୍ଥତା ଦୀର୍ଘାୟୁ ସମୃଦ୍ଧି ପାଇଁ ପ୍ରାଥନା କରାଯାଏ। ତାପରେ ଶେଷରେ ଭାଇ ଭଉଣୀ କୁ କିଛି ଉପହାର ଦିଏ ନାଇଁ ଯଦି। ଆଁ ଯଦି ସାନ ହେଇଥିବ ତାହେଲେ ତ ଠିକ୍ ଅଛି ଆଉ ଯଦି ବଡ଼ ହେଇଥିବ ତାହେଲେ କିଛି ଉପହାର ଦିଅନ୍ତି। ତାପରେ ଯଦି ମାନେ ଭୋଉଣୀ ମାନେ ସାନ ହେଇଥିବେ ତା। ଭାଇକି ମୁଣ୍ଡିଆ ମାରିବେ ଆଉ ଯଦି ଭାଇ ସାନ ହେଇଥିବ ତାହେଲେ ଭୋଉଣୀକି ମୁଣ୍ଡିଆ ମାରିକିରି। ଆମିତି ମିଠା ଖୁଏଇକିରି ଗମା ତ ମଜାମସ୍ତି କରିଥାନ୍ତି ଆଉ।
ହୁଁ।
ଆଉ ଏଇ ପୁ ଜାର ମୂଳ ଉଦ୍ଦେଶ୍ୟ ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ ବିଶ୍ୱାସ ଓ ସୁରକ୍ଷାର ବନ୍ଧନକୁ ଆହୁରି ଦୃଢ। କରିବା ଆଉ ଭାଇ ରାକ୍ଷୀ ବାନ୍ଧିଲା ପରେ ଭଉଣୀମାନେ ଭାଇକୁ। ଭାଇ ବଚନ ଦେଇଥାଏ ଯେ ଆ ଭଉଣୀ ମାନଙ୍କର ସୁରକ୍ଷା କରିବା ଲାଗି।
ହୁଁ।
ହଉ ଠିକ୍ ଅଛି ଯଦି ତମର ଟାଇମ ହେଇଯାଇଛି।
ହୁଁ